ହା
ହଁ ଭାଇ।
ହଁ କୁହନ୍ତୁ।
ନମସ୍କାର।
ହଁ ନମସ୍କାର।
ଆ-ଆପଣ କୋଉଠି ରୁହନ୍ତି?
ହଁ ଭୁବନେଶ୍ଵର ଜୟଦେବ ବିହାର ଏକାମ୍ର ବିଲା ପାଖରେ
ଆଚ୍ଛା ଆଚ୍ଛା ଆପଣଙ୍କ କେତେ ବୟସ?
ମତେ ଉଣେଇଶି ପ୍ଲସ।
ଆଚ୍ଛା ଓ ହୋ ଆଉ କଣ କରୁଚନ୍ତି କୁହ
ଆ ନାଇଁ ବସିଚି। ଆପଣ?
ମୁଁ ବି ଏମିତି ବସିଥିଲି ବର୍ଷା ତ ହୋଉଚି ଆଜ୍ଞା।
ଆ-ଆପଣଙ୍କ ନାଁ କଣ?
ମୋ ନାଁ ଅମନ।
ଘର?
ଘର ଆଉ ସେଇ ଭୁବନେଶ୍ଵର ରେ ମାନେ ନବୀନ ନିବାସ ପାଖରେ। ଆ ଆପଣ କଣ କରନ୍ତି? ଆଜ୍ଞା?
ମୁଁ ଆପଣଙ୍କ ବୟସ କେତେ?
ମୋର ଏଇଟା ଅଠର ବର୍ଷ ହେଲା।
ଅ ହଁ ଆଜ୍ଞା।
ଓ ଆପଣଙ୍କୁ ଆପଣ କଣ ପଢନ୍ତି?
ମୁଁ ବି ଫାର୍ମାସି କରୁଚି ସେକେଣ୍ଡଇୟର ଏବେ।
ଓହୋ ସେକେଣ୍ଡ ମାନେ କୋଉ କଲେଜ?
ଇନ୍ଦିରା ଗାନ୍ଧୀ ଫାର୍ମାସି କଲେଜ ଆମର ଯୋଉ ଅଛି ଗ୍ରାବେଦ ଛକ ଆଗକୁ ଟିକେ।
ହଁ ହଁ ହଁ।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
ଆଚ୍ଛା। ଆଚ୍ଛା ଆଚ୍ଛା ଏମିତି କଥା। ଓ ହୋ। ମୁଁ ତ ମୁଁ ତ ଏଇନେ ବିଟେକ୍ କରିବି ମାନେ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର।
ଓ ମାନେ ଏଥର ପାସ ଆଉଟ ହେଲେ ବଧେ ପ୍ଲସ ଥ୍ରୀ ରେ।
ହଁ ହଁ ହଁ।
ଆଜ୍ଞା। କୋଉ କଲେଜ ରେ ମାନେ ଓଜେଇ ଓଜେଇ ଦେଇଥିଲେ ନା।
ହଁ ଓଜେଇ ଦେଇ ମାନେ ଓଜେଇ ନୁହଁ ଓଜେଇ ନୁହଁ ଇଏ ଜେଇଟା ଦେଇଥିଲି।
ଜେଇମେନ୍ ତ।
ହଁ ଯେ ଯେଟା ମୋର ମାନେ ହେଲାନି। ହଁ ହଁ।
ଲାଗିବ ରାଙ୍କ ହଉଚି ଏବେ।
ନାଇଁ ଓଜେଇ ଟା ମାନେ ମୁଁ ଦେଇପାରିଲିନି ବା ମୋର ବିଟେକ ର ଆସିଲାନି।
ଓହୋ ଆଉ ଜେଇ ରେ କେତେ ଅଛି ରାଙ୍କ ଏବେ?
ଜେଇ ରେ ଏମତି ତେର ଲକ୍ଷ କେତେ ଏମିତି ଥିଲା।
ତେର ଲକ୍ଷ ହଁ। ନାଇଁ ଓଜେଇ ଓଜେଇ ରେ ବିଟେକ୍ ର ଅପସନ ଆସେ। ଆଉ ତାର ବାପି ଭାଇ ର । ଟିକେ ସହଜ କ୍ୱେସଚୀନ୍ ଆସେ ଜେଇ ଅପେକ୍ଷା।
ହଁ ତାର ଦିଟା ଥାଏ ନା ଫାଷ୍ଟ ପି ବିଟା ପ୍ଲାନିଙ୍ଗ ଆଉ ଏ କଣ ବି ଆର୍ ତାପରେ ଆସେ ସେଇ ସେକେଣ୍ଡ ଟା ମୁଁ ଜାଣି ପାରିଲିନି ଆ
ଓ ହଁ ହଁ ହଁ କିନ୍ତୁ ଯ ଯଉ ତାକୁ ଦେଇଥାନ୍ତେ ବହୁତ ସହଜ କ୍ୱେଶ୍ଚିନ୍ ଟା ତାର ଆଥେରେ ତେର ହଜାର ରାଙ୍କ ଅଛି ମାନେ ତାଥେରେ ନିହାତି ପାଞ୍ଚ ହଜାର ପଳେଇ । ଚାରି ହଜାର ପଳେଇ ଆସିଥାନ୍ତା।
ଆଚ୍ଛା ଆଚ୍ଛା ହଁ।
ଆଛା ସେଇଟା ଇଏ କରିୁଥିଲେ ଆମରୋଉ ସିଭି ରମଣ ଇଞ୍ଜିନିୟରିଂ କଲେଜ।
ହଁ।
ହଁ ସେ ସେଠି ବି ହେଇଥାନ୍ତା ସେ ବି ଭଲ କଲେଜ୍ ସାଙ୍ଗ ପଢୁଛନ୍ତି ନା ଦି ଜଣ ସେଠି।
ଆଚ୍ଛା ଆଚ୍ଛା। ହଁ ହଁ ହଁ। ଆପଣ ଘରେ କିଏ କିଏ ରୁହନ୍ତି?
ଆମ ଘରେ ମୋ ବାପା ମମି ମୁଁ ମୋ ଭାଇ ଆଉ ମୋ ଜେଜେମା।
ଆଚ୍ଛା। ଜଏଣ୍ଟ ଫ୍ୟମିଲି ବୋଧେ? ଆଛା। ମୋ ଘରେ ମୋ ବାପା ମା ମୁଁ।
ଆପଣଙ୍କ ପ୍ରପର ଘର ଏଠି ନା ରହୁଛନ୍ତି ଏଠି?
ଆଜ୍ଞା କଣ କହିଲେ କଣ କହିଲେ?
ମୁଁ କହିଲି ଆପଣଙ୍କ ପ୍ରପର ଘର ଏଠି ନା ଆପଣ ଏଠି ରହୁଛନ୍ତି ଭଡା ନେଇକି?
ନା ନା ଏଇଠି ଆମେ ଭଡ଼ା ନେଇକି ରହୁଚୁ। ଆମର ପ୍ରପର ଘର ହେଲା ନୟାଗଡ଼। ମାନେ ମୋ ଗାଁ ହେଲା ନୟାଗଡ଼।
ଓହୋ ନୟାଗଡ ଆମର ଏଇ ସାଙ୍ଗ ବି ଗୋଟେ ରୁମ ରେ ଆମେ ଅଛୁ ନା ଯୋଉ ଲ୍ସ୍ ମିନିଟ। ସେିମ ସେ ନୟାଗଡ଼ ପିଲା ଆମର ଜାଣିନି ଠିକ ରେ ସେ ନୟାଗଡ ଆଉ
ଓହୋ ଆପଣ ହଷ୍ଟେଲ ରେ ରୁହନ୍ତିିବ ବୋଧେ।
ଆଜ୍ଞା ଆଜ୍ଞା
ଆଚ୍ଛା ଆଚ୍ଛା ଆଉ କଣ କୁହନ୍ତୁ
ଆଛ ଆଉ ଆପଣଙ୍କର ଏବେ ଯାଇନା ଗୋଟେ କଲେ ଆଡମି ହେ
ନା ନା ନା ଆଡମିସନ ମୋର ଆଡମିସନ ମୋର ଷ୍ଟାର୍ଟ ହେଇନି ସେ ମାନେ ଇଏରେ ମୋର ହବ ଜୁଲାଇ ଲଷ୍ଟ ନହେଲେ ଅଗଷ୍ଟ ଫାଷ୍ଟେଳକୁ ହବ
ଅ ଡାଇକ୍ଟ ଡାଇଟ ପ୍ରାଇଭେଟ କଲେଜରେ ପକେଇବେ ନା ପକେଇବେ
ନାଇଁ ପ୍ରାଇଭେଟ କଲେଜରେ ମାନେ ଦେଖିଛି ସିଟର୍ମା କରି ଆଡମିନ ଟା କରିନି
କେଉଁ କଲିଣି
ଆମର ଟ୍ରାଇଡ ଯଉୁ ସେଠି ପାଖରେ ସେଇଠି
ଆଜା ଆଜା ଆା
ହଁ ହଁ ଆଚ୍ଛା ହଁ ନାାଇ ନା ହଷ୍ଟେଲ ନାଇଁ ଘରୁ ଯିବାସ କେତେ ବାଟ କି ଅଳ୍ପ ବାଟ ବସ୍ ବସ ରେ ଯିବି ମୁଁ ବସ୍ ତ ଅଛି
ହଁ ହଁ
ଆଜ୍ଞା ଆଜ୍ଞା ଆପଣଙ୍କ ନାଁଟା କଣ କହିଲେ
ରାାଲ କୁମାର ବରା
ଓହୋ
ଆପଣଙ୍କର
ମୋର ଅମର ମହାପାତ୍ର
ହଁ
ଓ ଆପଣଙ୍କ ଆଉ ଅଛି ଗଛ ଲଗା ଟା ମାନେ ବୁଝୁଛନ୍ତି ତ ଗଛ ଲଗା କଣ
ଆଜ୍ଞା
ଇନଡାଇରେକ୍ଟଲି କହୁଛି ଆ ଗଛ ଲଗା ଆପଣଙ୍କ ଆଉ କେତେଟା ଅଛି
ନାଇଁ ଅଛି ଅଳ୍ପ ମୁଁ ଦଶଟା ବ ପ ଷ୍ଟାର୍ଟ କଲି ମୋ ରହିଯାଉଛି ନା କ୍ସ ହଁ ମୋର କ୍ଲାସ୍ କ୍ଲାସ ରହୁଛି ନା ଆମର ନଅଟ ର ଚାରିଟା ତାପରେ ଆଗକୁ ପୁଣି ଏକ୍ଜାମ ଅଛି ତ ଆଉ ଟାଇମିଙ୍ଗ କଉନି ମତେ ଗୋଟେ ସେଇ ଫ୍ରେଣ୍ଡ ସଦେଶୀ ବର୍ଷ ଲାଗଲେ ଆକୁ କରିବା ପାଇଁ କି
ହଁ ହଁଁ ଏ କହିବେନି ନହେଲେ କଟିଯିବ କହଣ
ଓହୋ
ମୋର ବି ଭାଇ ସେମତି ସଜେଜ କରିଥିଲା
ହୁଁ ହୁଁ ତ ସେଇ ଇଏରେ
ଆଉ ଯେତେବେଳେି ଯେତେଳେ ଯେତେବେଳେ ଫ୍ରି ଥିବେ କହିବେ ଆଉ
ଆଜ୍ଞା ସେ ବିଷୟରେ ଅଛି ନା ଆମର ଏଇ ଜୁଲାଇ ପନ୍ଦର କୋଡିଏ ଆଡିବ ଆମର ବିଟେ ବିଟେକରେ ହଁ ବିଟେକରେ ବହୁତ ଜଲଦି ଜଲଦି ହୁଏ ଆମର ଫସ କେରେେଡିଦ ଆାଇଯରେ ବହୁତ ଲେଟ୍ ଲେଟ ଦଶମିଷ ଷ୍ଟାର୍ଟ ହବ ମାନେ ଛଅ ମା ଛଅ ମାସରେ ହବା କଥା ସେଟା ହୁଏ ଆଠ ମାସ ସାତ ମାସମିତି ହେଇଯାଏ ତାପରେ ଯେତେକମିଷ୍ଟ ହବ ସେ ସବୁ ଜଲଦି ହୁଏ କିନ୍ତୁ ବିଟେ ବିଟେକ୍ ହଉ କି ଅଲଗା ଇଏ କଲେୁ ତାଙ୍କର ଠିକ୍ ଟାଇମ ରେ ହ ହୁଏ ସମ ଆମର ଆଗରୁ ଥିଲା ଆ ଆଗରୁ ଅଲଗା ବୋର୍ଡ ଥିଲା ନା ଏବେ ଅ ଓଡିଶା ବୋର୍ଡ ଅଣ୍ଡରକୁ ଆସିଛି ଆଗରୁ ଥିଲା ଆମର ବା ଡାଇରେକ୍ଟ ସେଣ୍ଟ୍ରାଲ ବୋର୍ଡ ଅଣ୍ଡରରେ ମୁଁ କହିଲି ଜେତେବେଳେ ଓଡ଼ିଆ ଓଡିଶା ବୋର୍ଡ ଅଣ୍ଡରକୁ ଆସିଥିଲା ସେଠି ସବୁ ଲେଟ ଲେଟ ବି ନଉ।
ଓହୋ।
ଟମ ବିଟେକ କୋଉ ମାନେ ମେକାନିକାଲ ଇଞ୍ଜିନିୟ ନା
ନା ନା ମୋନେକଲ ନୁହ ତ୍ରିପଦୀ ତ୍ରିପଦୀଟା ହଁ।
ଭଲ। ମୋର ସାଙ୍ଗ ସାଙ୍ଗ ବି ମୋର ପ୍ରାୟ ପ୍ଲସ ଟୁରେ ପଢିଲା ବେଳେ ସବୁ ସାଙ୍ଗ ପ୍ରାୟ ହିଁ ଆମେ କରିଥିଲୁ। ବିଟେକ ହି କରୁଥିଲେ ମୋ ସାଙ୍ଗ ପିଲା ସବୁ ମାନେ ଆମେ ବୋଧେ କୋଡିଏ ବା ଆଗରୁ ମୋର ସ୍କୁଲ ହେଲା କେନ୍ଦ୍ରାପଡ଼ାର ଆମ ଘର ନା ସେଠି ଗୋଟେ ଗାଁ ପାଖ ସ୍କୁଲ। ଆଜ୍ଞା ଅ କେନ୍ଦ୍ରାପଡା ଆମ ଘର ପ୍ରପର ଘର କେନ୍ଦ୍ରାପଡା ସେଇଠୁ ହି ଫାଷ୍ଟ ଆମର ସ୍କୁଲ ହିଁ ତାପରେ
ଓହୋ।
ଟେନ୍ଥ ପରେ ଆମେ ଆସିଲୁ ଏଠିକି ଆଉ କେନ୍ଦ୍ରାପଡ଼ା ଅଟୋନମଲ୍ଲା କଲେଜ ରେ ଆଉ ତାପରେ ଫାରମାସୀ ଆ ମୋର ଯେତିକି ସାଙ୍ଗ ସେଇଠି ଥିଲା। ଆଜ୍ଞା କେନ୍ଦ୍ରାପଡା ରହୁଥିଲି। ଏଠି ଆସିକି ଫାର୍ମାସି କଲି ମାମୁ ଘରେ ବି ମାମୁ ଘରେ ବି ଆମର ରହନ୍ତି ଫ୍ୟାମିଲିଟାଙ୍କ ନାଁ ପାଖରେ ସେଇ ପାଇଁ ଆସି ଏଠି କଲି ଫାରମାସି
ଠିକ ଠିକ।
ହୁଁ ତାଙ୍କର ବି ସବୁୁ ସେମାନେ ସବୁ ପ୍ରାୟ ଆମେ ସତର ଅଠର ଜଣ ପିଲା ଥିଲୁ। ତିନି ଚାରି ଜଣ ତିନି ଜଣ ହିଁ କଲେ ପ୍ଲସ ଥ୍ରୀ ଆଉ ସବୁ ବି ଦେ ମୁଁ ଏକୁଟିଆ ମୁଁ ଆଉ ଆଉ ଗୋଟେ ମୋ ସାଙ୍ଗ ଦି ଜଣ ଫ-ଫାମାସି ହଁ ସବୁ ବିଟିକେ କରୁଛନ୍ତି ଆଉ ଦି ତିନି ଜଣ କରୁଛନ୍ତି ଶିବି ରମନରେ ଆଉ ସବୁ ଅଛନ୍ତି ଆମର ଯଉ ଗାନ୍ଧୀର ଇଞ୍ଜିନିୟରିଂ କଲେଜ ଅଛି ନା।
ହଁ ହଁ ହଁ।
ହଁ ହଁ ହଁ ତ ସେଠି ସେଇମାନେ ଇଞ୍ଜିନିୟରିଂ କରୁଛନ୍ତି ଆଉ ହଁ ଜଟଣୀରେ। ସେଠି ଆଉ ହାଇଟେକ ରେ ଅଛନ୍ତି ପିଲା।
ଆ ଆଚ୍ଛା।
ହାଇଟେକ ର ଖୋର୍ଦ୍ଧା ଖୋର୍ଦ୍ଧାରେ ଅଛି ନା ହାଇଟେକ ର ଦିଟା ଗୋ କଲେଜ ହଁ ତ ସେଇଠି ହଁ ହଁ ତ ସେମାନେ ସେଇଠ ସବୁ ପଢୁଛନ୍ତି।
ଆଛା ମାନେ ଏଁ ହେଇଠୁ ଯିବା ଆସିବା କରୁଛନ୍ତି।
ହଁ ହଁ ନା ଯିବାସ ଆଣୁ ତାଙ୍କର ସେଠି ହଷ୍ଟେଲରେ ସେମାନେ ସବୁ ଅଛନ୍ତି। ହଁ ଉଁ ଆପଣଙ୍କ ଅଛି ଅଛି କେତେ ଆପଣଙ୍କର ପରସେଣ୍ଟଜ ପ୍ଲସ ଥ୍ରୀ ରେ
ମୋର ସେଭେଣ୍ଟି ଫାଇଭ।
ଓହୋ।
ହଁ ହଁ ଆଉ ତମର?
କଉଠି ସିବି ଏସି ବୋର୍ଡ ନା ଆମର ଏଚ ଏସି ବୋର୍
ସିବିି ଏସି ବୋର୍ଡ ମୋର ସେଣ୍ଟ୍ରାଲ ସ୍କୁଲ ଥିଲା।
ଓଁ ହଁ ମାନେ ଆମର ଆଦର୍ଶ।
ନା ନା କେଭିି କେଭିି ହଁ।
ନାଇ ଆମ ଆଦର୍ଶ ପିଲାଙ୍କୁ ବି ସେମତି ସିବି ଏସି ପାର୍ଟନରରେ ପାଠ ବି ପଢା ହଉଛି ନା।
ହଁ ତାଙ୍କ ଏ ସବୁ ଏଵେ ସିବି ଏସି ହେଇଗଲାଣି।
ନା ନା ପ୍ରାୟ ଯୋଉ ଆଦଶ ଅଣ୍ଡରରେ ଯୋ ଯାଇନି ଏଇଟା। ପି ଏମ ସି ବି ପ୍ରଧାନମନ୍ତ୍ରୀ ଅଣ୍ଡରରେ ଯାଉଚି ନା। ସେ ସବୁ ଆଉ କିନ୍ତୁ ଯୋଉ ସି ଏଚ ସି ବୋର୍ଡରେ କି ଆମର ହାଇସ୍କୁଲ ଅ ପ୍ରାଇମେରୀ ସ୍କୁଲ ଏସବୁରେ ଆମର କେବଳ ଇରେ ହିଁ ପଢା ହଉଛି। ସିବି ଏସ୍ଇ କରାହେଇନି ଏପଯ୍ୟନ୍ତ।
କରା ହେଇଯିବ।
ଆମେ ବି ଆମେ ବି ସେ ଠିକ୍ ପା ପଢିଲା ବେଳକୁ ଆମର ଥିଲା ଓଡିଶା ବୋଡ ଅଣ୍ଡରରେ। ଆମ ସ୍କୁଲ ଠିକ୍ ଆମେ ପାସ୍ ଆଉଟ୍ ହେଇଛି ତ ସେ ଯଉ ଆମର ଆ ଆଦର୍ଶ ବିଦ୍ୟାଳୟ କରାଗଲା ଆମ ସ୍କୁଲ ଟାକୁ।
ଆଚ୍ଛା ଓହୋ। ହଁ ହଁ ଠିକ୍ ଠିକ୍ ଠିକ୍। ଆଉ
ଆପଣ ଆପଣଙ୍କ ବାପା କଣ କରନ୍ତି?
ମୋର ସେ ମାନେ ଷ୍ଟେଟ ଗଭଣମେଣ୍ଟ ମାନେ ଜବ୍ କରନ୍ତି।
ବା ଭାଇ ଭଉଣୀ ଅଛନ୍ତି ନା ଆପଣ ଏକା।
ନା ନା ନା ମୁଁ ଏକେଲା ଛୁଆ ଏକଲା ଛୁଆ। ଆଉ ତମର।
ତାହେଲେ ଓ ନାଇଁ ସାନ ଭାଇ ଜଣେ।
ଓହୋ ସେ ବି କଣ ପଢୁଛନ୍ତି?
ସିଏ ତମର ସାଙ୍ଗରେ ସାଙ୍ଗରେ ତାଙ୍କର ପାସ୍ ଆଉଟ୍ ହେଲେ ଏବେ। ତ ସରି ତମର ପ୍ଲସ ଟୁ ପାସ୍ ଆଉଟ୍ ନା ନା ସେ ଦଶମ ପାସ୍ ଆଉଟ୍ ହେଲେ ଏବେ।
ଓହୋ ଦଶମ କେତେ ଆସଥିଲା ତାଙ୍କର ଦଶମରେ।
ତାଙ୍କର ବ୍ୟାସ ତାର ଏଇଟି ସେଭେନଣ୍ଟି ଟୁ ସେଭେନଣ୍ଟି ଟୁ।
ହଁ।
ସେଭେଣ୍ଟିଟୁ ନା ସେଭେଣ୍ଟିୱାନ ଏମିତି କେତେ ଆସିଛି ହଁ ହଁ।
ହଁ ହଁ ହଁ ହଉ ଭାଇ ଠିକ୍ ଅଛି। ମୋର ଟିକେ ଟ୍ୟୁସନ ଯିବାର ଅଛି। ଆସିଲେ ତମକୁ କଲ୍ କରିବି।
ଆଜ୍ଞା ଆଜ୍ଞା ଠିକ୍ ଅଛି। ଠିକ୍ ଅଛି।
ହଁ ହଁ ହଁ।
ଆଜ୍ଞା।
ୱାସକୁ